ହେଲୋ ହୁଁ କ
ମୁଁ କଇଲି ଯୋଉ ସମ୍ବଲ୍ ପୁରର ହେଲା ନାଇଁ କେତେ ପ୍ରକାର ଭେରାଇଟି ମାନେ ଆସିଲାଣି ଦେଖିଛୁ ନା। ଶଙ୍ଖ ତାପରେ କଣ ଚି ପଷାପାଲି ଆଉ ଚି ଉଁ ଆଉ ସେ କେତେ ପ୍ରକାରର।
ଏବେ ତ ସମ୍ବଲପୁର ମାନେ ଡ୍ରେସ୍ ସହିତ ସବୁ ଇୟରିଙ୍ଗସ୍ ଦଉଛନ୍ତି ସେଇ କପଡାକୁୁ ଲଗେଇକି ମାନେ ମ୍ୟାଚିଙ୍ଗ ମ୍ୟାଚିଙ୍ଗ ଚୁଡି ମ୍ୟାଚିଙ୍ଗ ମ୍ୟାଚିଙ୍ଗ ଇଅରିଙ୍ଗସ। ମାନେ କାନ ଫୁଲ ସବୁ ମ୍ୟାଚ ମାନେ ସବୁ ମ୍ୟାଚ୍ ହେଉଥିବ ମିଶୁଥିବ ଆଉ ସବୁ ବେକ ଯୋଉ ଚୁଡି ବି ମିଶୁଥିବ ଏ ସବୁ ଯେ ଯେମିତି ଡ୍ରେସ ପିନ୍ଧିବି ସେଇ ଡ୍ରେସର କପଡା ପଡିଥିବ ତାରଠି। କେତେ ପ୍ରକାର ସବୁ ବାହାରିଲାଣି ଫେସନ ବାହାରଲା
ଉଁ।
ସମ୍ବଲପୁରୀ ର ଏତେ ଚାହିଦା ନଥିଲା। ଏବେ ଚାହିଦା ବଢିଗଲାଣି।
ଗୋଟେ କଙ୍ଗନା ରାନୱତ ନା କିଏ ଗୋଟେ ପିନ୍ଧଥିଲା ଦେଖିଚୁନା ହୋଉଚି ଗୋଟେ ସମ୍ବଲପୁରୀ ଶାଢୀଟେ ସମ୍ବଲପୁର ନୁହଁ ହେଟା କଣ ଗୋବର ଆଉ ଏଥିରେ ହୁଏ ସେ ଶାଢୀଟା ନାଁ ମୋର ମନେପଡୁନି ସେଟା ଗୋବରରେ ସେଟା ଡାଏ କରାହୁଏ। ଏଇ ଯୋଉ ଗାଈ ଗୋବର ନୁହନା ସେଇଥିରେ ସେଇଥିରେ ରଙ୍ଗ ହୁଏ।
ହୁଁ ହୁଁ। ଉଁହୁଁ ସମ୍ବଲପୁରୀ ଶାଢୀଗୁଡା ଅଧିକ ଦାମ ପାଟ ସମ୍ବଲପୁରୀ ପାଟଗୁଡା ଯୋଉ କଣ ତାର ସବୁ ମାନେ ଅଲଗା ଅଲ ତା ନାଁ ସବୁ ପଶାପାଲି ଗୋଟେ କହିଲୁ ଆହୁରି ଯୋଉ
ଶଙ୍ଖ କୋଟି ଏମତି କଣ ସବୁ କଁ ନାଁ ସବୁ।
ଆଉ ଗୋଟେ ଯୋଉ ଅଛି ଗୋଟେ ହସ୍ତତନ୍ତ୍ର ଯୋଉ କୋଟପାଡ ସେ ଜାଗାଟା ନାଁ କୋଟପାଡ। ସେଇଟା ହୋଉଚି। ସେଇ ଯୋଉ ସେ ଜାଗାଟାରେ ସେଇଠି ହସ୍ତତନ୍ତ୍ର ବୁଣାହୁଏ ସବୁ ମାନେ
ପୁଣି ଏବେ ଲୋକ ସବୁ ପୁରୁଣା ଯୁଗକୁ ଫେରିଲେଣି ଏଇ ଯୋଉ ଏଟା କୋଉଟା କ କହିଲୁ ହୋଉଚି କଣ କହନି ପଟଚିତ୍ର ପଟ୍ଟଚିତ୍ର ମଝିରେ ପୁରା ଡିମାଣ୍ଡ ମାନେ ଥିଲା ହେଲେ ଏତେ କଣ ଲୋକ ଜାଣିଥିଲେ କି ପଟଚିତ୍ର। ଯୋଉ ରଘୁରାଜପୁର ପୁରୀ ରଘୁୁରଜ ପ ତ ପଟଚିତ୍ର ପାଇଁ ବାସ୍
ନାଇଁ ଏବେ ସବୁ ପୁଣି ପୁରୁଣା ଇଏକୁ ସବୁ ଲୋକ ଆପଣେଇଲେ
ଆପଣେଇଲେଣି।
ମାନେ ପୁରୁଣା ଜିନିଷରେ ସବୁ ଭୁଲି ଯାଉଥିଲେ ଧୀରେ ଧୀରେ ପୁଣି ଇଏ କଲେଣି ଆଉ କିନ୍ତୁ ପୁରୁଣା ଜିନିଷକୁ ଇଏ ଗଢୁଛନ୍ତି କିନ୍ତୁ ଖାଇବାଟାକୁ ଏତେ ଗୁରୁତ୍ବ ଦୋଉନାହାନ୍ତି ଖାଇବାଟା ଟିକେ ଇଏ ହେଇଯାଉଚି। ମାନେ ଖାଦ୍ୟପେୟ ଉପରେ ସ୍ ଏଇ ମାନେ କରୁଚନ୍ତି କିନ୍ତୁ ଆଜି କାଲିକା ଛୁଆମାନେ କଣ ଖାଇବେନା ସେସବୁ ପୁରୁ ଇଏ ଜିନିଷକୁ ଖାଉନାହାନ୍ତି। ଆଜିକାଲିକା ଛୁଆଙ୍କୁ ପଚାରିବୁ ସେ ଶାଗ କେତେଟା ଜାଣିଥି ହୁଏ।
ତୁ କେ ତମେ ତୁ କେତେଟା ଶାଗ ଜାଣିଚୁ ଶାଗ ନାଁ?
ମୁଁ ତ ଶାଗ ଜାଣିଚି ଅଁ ଫାଷ୍ଟ ଆମର ହେଉଚି ସୁନସୁନିଆ ତା ପରେ କୋଶଳା, ନେଉଟିଆ, କଳମ, କାନିସିିରି ତୋର ବାଲୁବାଲୁକା ଆଉ ଅଛି ମଦରଙ୍ଗା ଆଉ ଅଛି ଏଁ ତୋର ଆଉ ଗୋଟେ କଣ କହିଲୁ ଅଛି ଇଁ ହୁଁ। ହଁ ଖଡା ତ ସେ ହେଟା ତ ଖଡ଼ା ହଁ ପୁରୁଣି ଶାଗ, ମେଥି ଶାଗ ଆମେ ସବୁ ଏ ଏତେ ସାରା ଶାଗ ଜାଣିଚନ୍ତି ଏଇ ଆ ପଚାରିବୁ ଆମ ପରରେ ପିଢି ଛୁଆଙ୍କୁ। ସେଇ ଶାଗ ଖାଉଥିବେ ନା ଜାଣିଥିବେ ଶାଗ କଥା।
ତ ସବୁଠୁ କୋଉ ଶାଗ ଟା ଭଲ ଲାଗେ? ଆଉ ସୁଜୁନା ସୁଜୁନା ଟାକୁ କେମିତି ଭୁଲି ଯାଉଚୁ।
ହଁ ସୁଜନା ଶାଗ ମତେ ଭଲ ଲାଗେନି ମୁଁ ଖାଏନି ସୁଜନା ଶାଗ। ମୁଁ ଖାଏ ହଉଚି ସୁନସୁନିଆ ଟା ଖାଏ। କଳମ ଟା ଭଲ ଲାଗେ। ନେଉଟିଆ ଶାଗ ଟା ଭଲ ଲାଗେ। ପୋଇ ଭଲ ଆଉ ପୋଇଟା ତ ସେଟା ତ ଯୋଉ ତା ପତ୍ରଟାକୁ ଯୋଉ ଭାଜିନି ଗରମ ଗରମ ପୁରା ଶୀତ ଦିନରେ ରସୁଣ ଫସୁଣ ଦେଇକି ବଢିଆ ଲାଗେ ସେଟା।
ପୋଇ ଖାଲି ଖାଲି ପୋଇ ଆଉ ତା ଯୋଉ କଢ ଭଳିଆ ଟିକ ଟିକ ହେଇନଥା
ହୁଁ ହୁଁ ହୁଁ
ହୁଁ। ବୋଇତ ଆଳୁ।
ହଁ ବୋଇତ ଆଳୁ ମୁଁ ଖାଏ। ପରିବା ଭିତରେ ମୁଁ ସବୁ ଖାଏ। ଖାଲି ବାଇଗଣ ଟମାଟ୍ ଟିକେ ମାନେ ପାଟି ଫାଟି କୁଣ୍ଡେଇ ହୁଏ। ବୋଇତାଳୁ ଡଙ୍କ ହଁ ବୋଇତାଳୁ ଡଙ୍କ ବି ଭଲ ଲାଗେ। ତାକୁ ଯୋଉ ବେସର ଦେଇକି କଲେ ଖାଲି ବି ଭାଜିଲେ ଜୁଇ କରିକି ନହେଲେ ଉଁ ରାଇତା କଲେ ଭଲ ଲାଗେ।
ଭଲ ଲାଗେ। ଏଇ ବର୍ଷା ଦିନରେ ତ ଅଧିକ ରାଇତା।
ହୁଁ।
ଜହ୍ନି, ଭେଣ୍ଡି, ଆଳୁ, ବୋଇତାଳୁ, ପୋଇଡଙ୍କ ପତ୍ର
ହୁଁ
ହେଲାଉ
ଏଇ ସବୁ ଗାଁ ଖାଇବା ସେମାନେ ସବୁ ଖାଉଛନ୍ତି ନା ଏ ସବୁ ଖାଲି କୋଉଠି ମସଲା ତରକାରି ହେଲା ସେଇଆକୁ ଖାଅ ଦିଅ ପନିର୍ ହେଲା ତାଙ୍କର ମସରୁମ୍ ହେଲା ଦେ ସଇଲା
ହଁ
ଗାଁ ରେ ଆଗରୁ ଯୋଉ ଛତୁ ହଉଥିଲା ସେ ମିଳୁଛି ନା ଆଉ ଯୋଉ ଉଠୁଥିଲା ଆପେ ଆପେ ସେ ଛତୁ
ଏବେ ତ ଯାହାହେଲେ ସବୁ ଇଏ
ଏବେ ସବୁ କୃତ୍ରିମ ଉପାୟରେ ସବୁ ତିଆରି କରୁଛନ୍ତି ମାନେ ଉଠୁ ମାନେ ସବୁ ଲଗଉଛନ୍ତି ଲଗେଇଲା ପରେ ହେଲା ପରେ ଯାଇ ସେ ଖାଉଛନ୍ ଆବୁ ସୁ ଆଉ ଆଗରୁ କଣ ଛତୁ ଆପେ ଆପେ ଉଠିଥିବ ଆଣିକି ଭାଜିଦବୁ ସେଇ ଯୋଉ ବାସ୍ନା ତାର
ଛତୁ ଟା ନ୍ୟଚୁରାଲି ଛଣ ପଚକି ହିଁ ହୁଏ
ହଁ ଆଉ ଯୋଉ ଆଗରୁ ସେ ଯୋ ବାଲି ଛତୁ ଲୋକ ଖାଇ ଦିଅନ୍ତି ଏବେ ଆଉ ଖାଇପାରିବେନା ଦେଖିବା ବାଲି ଛତୁ
ବାଲି ଛେତୁ ଆମର ଖାଅ ଆମର ଏଇ ଯୋଉ ନଈକୂଳରେ ସବୁ ହୁଏ ଯୋଉ ପାଂ ଗୋଦମ୍ ପାଖରେ ହେଲା ବାପା ଆଣନ୍ତି ବେଳେ ବେଳେ ଆଉଟେ ସେଇଟା ନଈ ପାଖିଆଟା
ହୁଁ କେତେଟା ଭଲ ଲାଗେ
କିନ୍ତୁ ଭାଜିିକି ଖାଇପାରିବୁନି
ହୁଁ
ବାଜୁ କେତେ ହବ ଖାଇବୁ।
ହଁ।
ଏଇତ ବର୍ଷା ଦିନରେ ସବୁ ଆସିବ ପୂଜାପର୍ବାଣୀ ବ-ବର୍ଷାଠୁ ଷ୍ଟାର୍ଟ ସବୁ ପୂଜା ପର୍ବାଣୀ ନା।
ହଁ ସେଇଟା ବର୍ଷା ଆରମ୍ଭ ହେଲା ରଜ ଫାର୍ଷ୍ଟ ରଜ ଆଇଲା। ତାପରେ ରଥଯାତ୍ରା। ତାପରେ ତ ସବୁ ଷ୍ଟାର୍ଟ ହେଲା ତାପରେ ଦୁର୍ଗା ପୂ ତାପରେ ଗଣେଶ ପୂଜା ତାପରେ। ଦୁର୍ଗା ପୂଜା।
ହଁ ଯେ ଖୁଦୁରୁକୁୁଣି ଭୁଲି ଯାଉଛି ବୋଧେ।
ହଁ।
ଅଗଷ୍ଟ ମାସରେ ଖୁଦୁରୁକୁଣି ଅଗଷ୍ଟ ନଭେମ୍ବର ସେଇ ଜୁନ୍ ସେପ୍ଟେମ୍ବର ଅଗଷ୍ଟ ସେପ୍ଟେମ୍ବରରେ ଖୁଦରୁକୁୁଣି ସେପ୍ଟେମ୍ବରରେ ଗଣେଶ ପୂଜା ତାପରେ ହଉଛି ଦୁର୍ଗା ପୂଜା।
ସତରେ ରାକ୍ଷୀ ପୂର୍ଣ୍ଣିମା।
ଗଣେଶ ପୂଜା ରାକ୍ଷୀ ପର୍ଣ୍ଣିମା ଗୁରୁ ଦିବ ହଉଛି ତାପରେ ହଉଛି ଦୁର୍ଗା ପୂଜା, କାଳୀ ପୂଜା, କାଳୀ ପୂଜା ବେଳକୁ ନଭେମ୍ବର ମାସ ଆଡ଼କୁ ସୁ କଣ ଚିଲଡ୍ରେନ୍ସ ଡେ ଚିଲଡ୍ରେନ୍ସ ଡେ ସଇଲେ ହଉଛି ଚିଲଡ୍ରେନ୍ସ ଡେ ପରେ କଣ? ଆଉ କିଛି ନାଇ ଡାଇରେକ୍ଟ ସରସ
ତାପ ନଭେମ୍ବର ମାସ ସରିଯିବ ଡିସେମ୍ବର ତାପରେ ପୁଣି ନ୍ୟୁ ଇୟର। ପୁଣି ଷ୍ଟାର୍ଟ ହବ ଆଉ।
ହୁଁ।
ଆମର ତ ଆମ ଓଡିଆ ମାନଙ୍କର ତ ନବବର୍ଷ ହଉଛି ପଣା ସଂକ୍ରାନ୍ତି କିନ୍ତୁ ସେଇଟାକୁ କେହି ମାନନ୍ତିନି। ସବୁ ହଉଚି ମାନେ ମାନେ ସେଇଦିନ ଯେ ସବୁ ଷ୍ଟାଟସ୍ ପଡିବ ଜାନୁଆରୀ ଏକ ରେ ଷ୍ଟାଟସ୍ ପଡିବ କି ନବବର୍ଷ କି ନୂଆ ବର୍ଷ। ଆକ୍ଚୁଆଲି ଆମ ନବବର୍ଷ ହଉଛି ପଣା ସଂକ୍ରାନ୍ତି। ସେଉଠୁ ଆମର ବର୍ଷ ଟା ଷ୍ଟାର୍ଟ ହୁଏ।
ସେଇଟା ତ ସତ କଥା।
ଆଉ ତୁ ଠାକୁରଙ୍କର ପୂଜା କରୁନା ଘରେ?
ମା ଅଛି ସେ ମା ଠାକୁର ବାକୁର ପୂଜା କରିଦଉଛି ମୁଁ ଆମ ଆମର ଆଜି ସୋମବାରିଆ ମେଳା ହବ।
ହୁଁ।
ଉତ୍ସୁ ପୂର୍ଣ୍ଣିମା ଆମ ଘରେ ମେଳା କରୁ ଠାକୁର ପୂଜା କାତିରେ
ଶିବ ଙ୍କ ପାଖରେ ଆଉ। ସୋମବାର
ହୁଁ ହୁଁ।
ତ କେବେ କହିଲୁ ଶ୍ରାବଣ ଏଇଟା କି କୋଉ ଚାଲିଛି? ବୈଶାଖ ଜ୍ୟେଷ୍ଠ ଆଷାଢ ଏଇଟା ଆଷାଢ। ଆଚ୍ଛା। ଆଷାଢ ଶ୍ରାବଣ ଏଇ ମାସଟା ପରେ ଆର ମାସ ଠୁ ପାଣି ନେଇକି ପୁଣି ବୋଲବମ୍।
ପାଣି ବୁହା ହବ। ପାଣି ନେଇକି ଯିବେ।
ଆ
ତୁ ତ ଯା ତୁ ଯାଉନେ ତୁ ତ ତା ନାଁ କଣ?
ନା ଆମର ଏଠି ନଈ ଯାଇକି ରହିଲାଣି ଆ ଆଠ କିଲୋମିଟର ଦୂରରେ ତୁ ନଈକିଉ ଯିବୁ ପାଣି ନେଇକି ଆସିବୁ ପୁଣି ନେଇକି ତାକୁ ଢାଳିବୁ ଝିଅ ଛୁଆ ବି ଆମର ଏପଟରୁ ଏତେ କେହି ଜାଣନ୍ତିନି ହ
ହୁଁ ତମର ଯିଏ ବି ଗଲେ ସେବୁଠୁ ଆରଡି ସାଇଡ କୁ ସବୁ ଯିବେ
ହଁ ଆରଡି ସାଇଡ ଯାଆନ୍ତି ପୁରୀ ଫୁରୀ ବି ଯାଆନ୍ତି ଅଧେ ଲୋକ କପିଳାସ ଗାଡି କରିକି ଯେ ଯାଇପାରିଲ।
ଶ୍ରାବଣ ମାସରେ ହିଁ ପଡିବ ଖୁଦରୁକୁୁଣୀ ଟା।
ଭାଦ୍ରବ ମାସ ପଡ଼େ।
ଭାଦ୍ରବ ମାସ
ହୁଁ ହଁ ରାକ୍ଷୀ ପୂର୍ଣ୍ଣିମା ପରେ ଗଣେଶ ପୂଜା ପରେ ରାକ୍ଷୀ ପୁର୍ଣିମା, ରାକ୍ଷୀ ପୂର୍ଣିମା ପରେ ଖୁଦୁରୁକୁଣୀ।
ଗଣେଶ ପୂଜା ପରେ ଖୁଦୁରୁକୁଣୀ।
ଗଣେଶ ପୂଜା ପରେ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମାରେ ମାଟି ଉଠେ ଯୋଉ ଆମର ଇଏ ପାଇଁ ଯୋଉ ଠାକୁର ବନା ହବା
ହଁ ହଁ ହଁ ଗମା ଆଉ ଉଗାଳରେ କରନ୍ତି। କମା ଉଗାଳରେ କରନ୍ତି। ହଉଛି ବା ହଉଛି ଯ ତମର ଗହ୍ମା ପୂର୍ଣ୍ଣିମା ପରେ ଆମର ଗହ୍ମା ପୂର୍ଣ୍ଣିମା ପୂର୍ବ ପାାଳିଟା ହୁଏ। ଆମର ଇଏ ସେ ଲାଗି ମୁଁ କହୁଛି ଗ ଗଣେଶ ପୂଜା ପୂର୍ବ ଇଏ ପରେ ତୁ କହୁଛୁ ଯୁ
ଆମର ସେଇଦିନ ମାଟି ଉଠେ ସବୁ ଆଣିବା ପାଇଁ ଯୋଉ ତିଆରି ହବା ପାଇଁ ଇଏ
ଆ ବୁଝିପାରିଲୁନି? ତମ ରାକ୍ଷୀ ପୂର୍ଣ୍ଣିମା ପର ପାଳିଟା ଯୋଉ ଦିନ ରବିବାର ହବ ସେଇ ଦିନ ତମର ଠାକୁର ପୂଜା ହବ ଆମର କମ ଯୋଉ ରାକ୍ଷୀ ପୁର୍ଣ୍ଣିମା କାଲି ତା ପୂର୍ବ ଯୋଉ ରବିବାର ଟା ପଡିଥିବ ସେଇଠୁ ଆମର ଷ୍ଟାର୍ଟ ହୁଏ ଖୁଦରୁକୁୁଣୀ।
ହୁଁ।
ବୁଝି ହେଲା ଆମର ଗମା ଉଗାଳ ରୁ ମାନେ ଗୋଟେ ଇଏ ପୂର୍ବରୁ।
ହଉ ମୁଁ ଯାଉଛି ସନ୍ଧ୍ୟା ଦେବି।
ହଉ ଯା।
ଉଁ।
ରହ ଏଗାର ମିନିଟ ହେଇଯା ଆପେ ଆପେ। ଏ କଟିଯିବ ଆଉ। ଏଗାର ନା ବାର ମିନିଟରେ। ଆଣ୍ଟିଙ୍କ ଦେହ ଭଲ ନା।
ଭଲ କଣ। ମୁତ ଭଲ କହିଥିଲି ସବୁ ଭଲ ହଉଛି ଆଉ ଭଲ କଣ?
ସେଆ ମଉସା ମଉସା ଆଇଲେଣି ନା?
ନା।
ହୁଁ ହୁଁ ଆଉ। ତମ ଘରେ ସମସ୍ତଙ୍କ ଦେହ ଭଲ ପୁଅ।
ପୁଅକୁ ଜର।
ଏଇ ଯୋଉ ମାନେ ଖରା ହଉଥିଲା ସାଙ୍ଗେ ସାଙ୍ଗେ ବର୍ଷା ପାଗ ଚେଞ୍ଜ ହେଇଗଲା ସେଇ ଲାଗି ତା କୁ ଜର ହେଇଯାଇଛି ନାଇଁ।
ହୁଁ।
ତୁ ବି ଦେଖି ଚାହିଁ ରହିଥିବୁ ନହଲେ ଏଟା କଣନି ଭାଇରାଲ ଫିଭର ଟା ନା।
ହୁଁ ମୋର ଏଇଟା ଥଣ୍ଡା ବୋଧେ ଭିତରେ ମୋ ତ ସବୁବେଳେ ଥଣ୍ଡା ବଡି ମୋର ସେ ଭି ଭିତରେ ଥଣ୍ଡା ରହୁଛି ବୋଧେ କଣ ନିଦରୁ ଉଠିବୁ ଛାତି ଟା ବଥା ଲାଗିବ ପୁରା ନିଶ୍ଵାସ ନେଲା ବେଳକୁ ପୁରା ମାନେ। ସେଇ ଗୋ ପାଞ୍ଚ ଗୋଟେ ଦି ମିନିଟ୍ ପାଇଁ ପୁରା ଛାତିଟା ଯେମିତି କହିବୁ କଣ ଛାତିରେ ବୋଧେ ନଦା ହେଇଥିଲା ମେଞ୍ଚେ ଜିନିଷ ସେମିତି ପୁରା ଲାଗିବ ପୁରା ଭାରି ଭାରି।
ହୁଁ ସେ ଥଣ୍ଡା ଥିଲେ ସେମିତି ଲାଗେ। ଥଣ୍ଡା ଥିବା ମାନେ ଯଦି ମାନେ ସରୀର ରେ ଥଣ୍ଡା ଥିବ ତତେ ଖାଲି ନିଦ ନିଦ ନିଦ ଲାଗିବ।
ହୁଁ ହୁଁ।